ହେଲା ହୁଁ କଣ କରୁଚନ୍ତି?
କିଛି ନାହିଁ ରୋଷେଇ କରୁଛି ତମେ କଣ କରୁଚ ହଁ ହାଲୋ।
ମୁଁ ବି ରୋଷେଇ କରିବି ଶାଗ ବାଛୁଚି ଆଉ।
ଶାଗ ବାଛୁଚନ୍ତି।
ଆଉ।
ଶୁଣା ଯାଉଚି ତ?
ଆଉ ଜାଉଚି ତ।
ହାଲୋ।
ଶୁଣାଯାଉଚି ଶୁଣାଯାଉଚି।
ମୁଁ କହିଲି ଶୁଣା
ଟିକେ ନାଗୁ ହଁ ଶୁଣା ଯାଉଚି ଠିକ୍ ଠିକ୍ ଆବେଲେମେ ହଉଛି ଆଉ। ଘଟିବନି ଏ ପାଗଟା ତା ମାନେ ଇଏ କରଛିନା ନେଟୱାର୍କ ରେ ବହୁତ ପ୍ରୋବ୍ଲେମ ହୋଉଛି ବାଲେଶ୍ୱର ବାଲେଶ୍ୱର। ହଁ ଆପଣ ପଣଙ୍କର ନାଇଁ ବର୍ଷା ବି ଖାଲି ମୁଁ କହିଲି ଗୁଣ୍ଡି ଗୁଣ୍ଡି ଦୋଉଚି। ଚି ମାନେ ବର୍ଷା କାଲିଠୁ ନଥିଲା ବାକି ଆଜି ଖାଲି ଗୁଣ୍ଡି ଗୁଣ୍ଡି ଦୋଉଚି ଆପଣଙ୍କର ଘର କୋଉଠି କି?
ଭୁବନେଶ୍ୱର।
ସେଠି ବର୍ଷା ହୋଉଚି କି?
ହଁ ବର୍ଷା ହୋଉଚି ଦିନ ଯାକ ଲାଗି ହୋଉଚି ହୁଁ କାଲି ବି ଲାଗୁଥିଲା ଆଜି ବି ଲାଗୁଚି ବର୍ଷା ଆପଣଙ୍କର ସେଠି ବର୍ଷା ମାନେ
ମାନେ ଏଠି ନାହିଁ ସେମିତି ମାନେ ଏଠି ବର୍ଷା ଖୋଜୁଚନ୍ତି ଲୋକ କିନ୍ତୁ ବର୍ଷା ନାହିଁ। ସେ ଯୋଉ ବର୍ଷା ବି ହୋଉଛି କୋଉ କୂଳକୁ ନୁହଁ। ବାଲେଶ୍ଵର ବାଲେଶ୍ଵର।
ଓହୋ।
ହୁଁ। କଟକ ସାଇଟ୍ ରେ ତ ଆଜି ଟ୍ରେନିଗ୍ ମାନେ ସ୍କୁଲ କଲେଜ୍ ସବୁ ବନ୍ଦ ହେଇଚି।
ଓହୋ କିଏ କିଏ ପଢୁଚନ୍ତି କି ଏ ଏଇଠି?
ଇଏ ହୋଉଚୁ ସେ ପା କହୁଥିଲେ କହିଲେ କଟକରେ ପାଞ୍ଚ ଦିନ ହେଲାଣିି ବର୍ଷା ହୋଉ ଚି ମାନେ ଆଜି ରେନିଡେ ବି କରିଦେଇଚନ୍ତି।
ଓହୋ ହଁ ବର୍ଷା ତ ଲାଗି ରହିଚି। ସେଥିଲାଗି ହିଁ ମାନେ କପଡା ଲତା ବି ଶୁଖୁନି।
ଶୁଖୁହିଁ ନାହିଁ ହୁଁ। ଏ ମେଘୁଆ ଧରିକି ରଖିଚି ସୁ ଧୂଳି ଗୁଣ୍ଡି କେତେବେଳେ ଦଉଚି କାଲି ଦିଇପରେ ଟିକେ ଗୋଟେ ବର୍ଷା ଭଲସେ ଦେଇଥିଲା ଏବେ ପା ପାଞ୍ଚ ଦଶ ମିନିଟ୍ ହବ କଣ୍ଟିନିଉ ହୋଇଥିଲା ନହେଲେ ନାହିଁ ଆଉ କାଲିଠୁ ବର୍ଷା ନ ଥିଲା ଏବେ ହେଇ ଟିକେ ଟିକେ ଖାଲି ଗୁଣ୍ଡି ପକୋଉଚି।
ଉଁ ହୁଁ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ମୋ ସ୍ବାମୀ ଅଛନ୍ତି ମୋ ଝିଅ ମୋ ଝିଅର ବାର ବର୍ଷ ହେଲାଣି ସେ ସେଭେନ୍ କ୍ଲାସରେ ପଢୁଛି ଶିଶୁମନ୍ଦିରରେ।
ଉଁ ହୁଁ। ହଁ ମୋର ବାପା ମା ଆଉ ଗୋଟେ ବଡ ଭାଇ। ଆଉ ମୁଁ ତ।
ବ୍ୟାଚଲର୍?
ହଁ।
ମ୍ୟାରେଜ୍ କରିନାହାନ୍ତି?
ହୁଁ ନା ପଢୁଚି ମୁଁ ଏଇ ଗଭର୍ମେଣ୍ଟ ଜବ ପାଇଁ।
ଆଚ୍ଛା ଆଚ୍ଛା। ଭଲ କଥା।
ହୁଁ।
ଆଉ ମାନେ ଘରେ କଣ ସବୁ ମାନେ ଖାଆନ୍ତି କଣ ଖାଇବା ପାଇଁ ଭଲ ପାଆନ୍ତି ଆପଣ?
ଘରେ ଆକ୍ଚୁଆଲି ସମସ୍ତେ ଶକାହାରୀ। ମାନେ ବିନା ପିଆଜ ରସୁଣ। ଆଉ ତ ଖାଇବାକୁ କଣ ଭଲଲାଗେ ଯେହେତୁ ବିନା ପିଆଜ ରଶୁଣରେ ଯେହେତୁ ସବୁ ଖାଇବାକୁ ତ ପଡେ। ଆଉ ଏମିତି କିଛି ଭଲ ଖରାପ କିଛି ନାହିଁ।
ହଁ। ତ ସେଇଟା ହଉଛି ମାନେ ଜିନିଷ କି ଯାହାବି ଜିନିଷ କୁ ପର୍ବ ପର୍ବାଣି ହେଲେ ଯାହା ପିଠାପଣା ହୁଏ। ଆଉ ନର୍ମାଲି ଯେମତି ଯେ ଯେମତି ନା ପି ପିଠା ପୁଣି ଶିଖିନି ମା କରନ୍ତି ପାଣି ପାଣି।
ଆଛା। କୋଉ ପିଠା ଭଲ ଲାଗେ ଆପଣଙ୍କୁ ଖାଇବା ପାଇଁ?
ଭଲ ଲାଗେ କହିଲେ ତ ସିଝା ମଣ୍ଡା ହିଁ ଭଲ ଲାଗେ। ମାନେ ସିଝା ଜିନିଷ ହିଁ ଭଲ ଲାଗେ। ଆଉ ମୁଁ ଯେ ଅଲଗା ଜିନିଷ ଭଲ ଲାଗେ। ଏଇଥିପାଇଁ ତେଲ ତାପରେ ଖାଅ। ସେଠି ତାପରେ ଗ୍ୟାଷ୍ଟିକ ହବ ସେ ଜିନିଷକୁ ନେଇକିରି। ସେଥିଲାଗି ଟିକେ ମାନେ ସେଇ ଜିନିଷ ରେ ଦୂର ରହିବା କଥା। ନା ନା ସ୍ନାନ ପୂର୍ଣ୍ଣିମ ର ଯାଇନି। ଆଉ ଏତେ ଭିଡ଼ ନା ସେ ଜାଗା। ଯାଇ ବିି ହବନି। ରଥଯାତ୍ରା ବି ଯାଇ ସେମ ଭିଡ ବହୁତ। ସେଥିଲାଗି ଯାଇହବନି ଯାହା ଏଇ ଫୋନରେ ହିଁ ଦେଖିବା କଥା।
ମୁଁ କୁଆଡେ ଯାଇନଥିଲି ବାହାରକୁ ବଲିବା ପାଇଁ ନାଁ ମୁଁ ବି କୁଆଡେ ଯାଇନି। ସେଇ ଟାଇମ ରେ ସେଇଦିନ ତ
ହୁଁ ହୁଁ କୁହନ୍ତୁ।
ସେଇ ଟାଇମରେ ବହୁତ ଗରମ ଦଉନଥିଲା। ସ୍ନାନ ପୂଣ୍ଣମୀ ଦିନ ଟିକେ ବର୍ଷା ହେଲା। ବାକି ତା ପୂର୍ବରୁ ଯୋଉ ଭଳି ଗରମ ଦେଲା। ଯୋଉ ଭଳିଆ ମାନେ ହଁ ଖରା ଗରମ ମାନେ କଣ ହାରିବା ବି ମାନେ ମଲେ ପୁରା ବାଃ ବର୍ଷା ତ ସେପେଟ ଲାଗିଛି କି ଏପଟେ ବର୍ଷା ହିଁ ନାହିଁ। ନା ଗରମରେ ମାନେ ସେମତି ଗରମ
ହେଲେ ତମ ପଟେ ଚାଷ ବାସ କେମତି କଣ ହଉଛି? ବର୍ଷା ତ ଏଇ ଟାଇମ ରେ ହଁ ତ ମାନେ ଚାଷ ବାସ କେମିତି ହଉଛି ସପଟେ।
ମାନେ ତେଲ ସବୁ ବସେଇଛନ୍ତି। ମାନେ ଚାଷ ପାଇଁ। ଆଉ ବର୍ଷା ନା ସେମିତିକା ମାନେ ଚାଷ ପାଇଁ ଗୋଟେ ଲଙ୍ଗଳ। ମାନେ ବର୍ଷା ପାଣିରେ ଯେମତି ଲଙ୍ଗଳ ପଡିଯିବ କି ଇଏ ହବ ସେଫ୍ଟି କି
ତାହେଲେ ବର୍ଷା ଦିନ ବେଶି ଟିକେ ଦରକାର ପଡେ।
ହୁଁ- ହୁଁ- ହୁଁ-ହୁଁ। ଯେ ତମର ନିଜର ଚାଷ କରୁଛ। ନା ମାନେ ଏମତି ନାଇଁ ଚାଷ କରୁଛୁ।
ଆଜ୍ଞା
ମୁଁ କହିଲି ତମର ନିଜ ଚାଷ କରୁଛ। ନା ତମର ଚାଷ ଜମି ନାହିଁ।
ଆମ ଚାଷ ଜମି ଅଛି। ଆ ହଁ ହଁ ହଁ ଆଉ ପନିପରିବା ଘର ଲାଗି ହଁ, ହଁ ସବୁ ପ୍ରକାର ପନିପରିବା କିଛି କିଛି ଲଗା ହୁଏ। ଯେମିତି-କାକୁଡି, ଜହ୍ନି, ଭେଣ୍ଡି। ପୋଇ ମାନେ ଯୋଉ ସବୁ ମାନେ ଘର ପାଇ ସମର କଣ କିଛି କିଛି ମାନେ ଅଳ୍ପ ଅଳ୍ପ ମାଛ ଚାଷ ବି ଏପଟ ଅଛି ହଁ।
ହୁଁ ହୁଁ ଭଲ ସେଟା ଯେତିକି ବି କରିବେ ସେତିକି ଭଲ ନା। ନା ନିଜକୁ ବି ଫୁର୍ତ୍ତି ଲାଗିବ ମାନେ ହଁ ନାଇଁ ନାଇଁ ଆ ସେ ବାଡି ଟା ବି ସୁନ୍ଦର ଦେଖାଯିବ।
ମୁ ତ ସାଙ୍ଗ ଘରେ ଲଗନ୍ତୁ ସେ ଫୁଲ ଟା ଫୁଟିଲା ପରେ ଆପଣଙ୍କୁ ଗୋଟେ ବୟଥିଲା ଯାହା ଆପଣା ଲଗେଇଥିଲା ବୁଲିବା ବୋହୁତ ସୁନ୍ଦର ଲାଗେ ନିଜ ଗୋଟେ ନା।
ହଁ କିନ୍ତୁ ନିର୍ଭର ବି ତ ହବାକୁ ପଡିଲାନି କାହା ଉପରେ। ସେଇଟା ବି ତ ଜିନିଷ, ମାନଙ୍କରେ ପୁଣି କିଛି ବ୍ୟ ଶାଗଟା ଲଗେଇଥିବେ ତ ସାଙ୍ଗେ ସାଙ୍ଗେ ତୋଳିକି ଆଣି ଖାଇବେ, ଆଉ କିନ୍ତୁ ବାହାରେ ଯୋଉଟା ବିକ୍ରି ହୋଉଚି ସେଟା କଣ ସାର ଦେଇକି ବିକ୍ରି କରୁଚନ୍ତି।
ହଁ ଥାଏ ହଁ ଘର ଜିନିଷ ଟା ସବୁବେଳେ ଭଲ ଜିନିଷ।
ହଁ ଯେତିକି ହଁ ସେଇଟା ଯେତିକି ନିଜେ କରିବ ସେ ପଛ ଛୋଟ କୁଣ୍ଡରେ ହୋଉ କିନ୍ତୁ ନିଜେ କରିବ ସେତିକି ଭଲ। ଯଦି ଜାଗା ଅଛି ତାହେଲେ ସବୁଆଡୁ ସବୁ ସବୁ ଜିନିଷ ପିଠି ପତେଇ ଦେଇଥିବା କଥା। ହଁ ଗାଁ ରେ ଘର ବୋଧେ?
ସବୁ ଲୋକ ମାନେ ସବୁ ଲୋକ ନା ହଁ ଭଲ ସବୁ ଜିନିଷ କଳ ଲୁଚି ଆମ୍ବ ସବୁ ଜମର
ତକୁ ତମର ସେପଟେ ତ ମୁଢି ନା? ମାନେ ଦିନ ବେଳେ ବି ମୁଢି ଯେତେବେଳେ ହେଲେ ବି ମୁଢି ଖାଇକି ଲୋକ ରହିଯାଆନ୍ତି।
ହ ମୁଡିକି ମାନେ କେବଳ ଦିପହର ଟା ଭାତ ଆଉ ରାତିରେ ତ ରୁଟି ଖାଉଚି। କେ ସକାଳେ ତ
ଯେତେ ଏଇ ପହରଟା। ହଁ ମୁଁ କହିଲି ଯଦି ପରଟା ବି ଭାତ ନ
ହଁ ର ରୁଟି ରୁଟି ବୋହୁତ ଲୋକ ଖାଆନ୍ତି। ରୁଟି ଟା ଆ ଭାତ ଟା ଖାଇ ମୁଖ୍ୟତ। ସେ ସେ କାମ କରନ୍ତି ଯାନ୍ତି ଗାଡି ଘରେ ତାଙ୍କୁ ଭାତ ଟା ଦେଇପାରେ କିନ୍ତୁ ସକାଳେ ପଖଳ କିମ୍ବା ମୁଢ଼ି ହେଲା।
ସକାଳ ପଖାଳ ମାନେ ଏଇ ଫାଷ୍ଟ ଟା।
ତ ନୀତିଦିନ ଆଉ ଯାଉନି ଆ ବାକି ଯୋଉ ମାନଙ୍କର କାମ ଫାମ କଣ ହୋଉଚି ସମ ହଁ। ଆ ବୋହୁତ ଲୋକ ମୁଡି ଖାଆନ୍ତି ବୋହୁତ ଲୋକ ପଖାଳ ଖାଆନ୍ତି ଠ କ ମୁଡିଟା ଖାଆନ୍ତି ପଖାଳ ସକାଳେ ଦିଟା ଘରୁ ମୁଢିକି ଯୋଉମାନେ ବାହାରେ କାମ କରିବା ପାଇଁ କାମ କରିବା ପାଇଁ ଯାଉ ତାରେ ମୁଢ଼ି ଖାଇ ଆସୁଛନ୍ତି ତ ମୁଢି ମୋର ନିହାତି ଘରେ ରହିବା ଆବଶ୍ୟକ ଆଜ୍ଞା।
ହୁଁ ହୁଁ ମୁଁ କହିଲି ଯୋଉମାନେ ମୁଡ ମାନେ ନର୍ମାଲ ତ ମୁ଼ଢି ମଣିଷ ମାନେ ମାଂସ ଖାଇବାକୁ ପସନ୍ଦ କରନ୍ତିୁନି ତ ଯୋଉମାନେ ଯୋଉମାନେ ମାନେ ଶାକାହାରୀ ସେମାନେ ମୁଢ଼ି ସହିତ କଣ ଖାଇବାକୁ ପସନ୍ଦ କରନ୍ତି?
ମୁଢ଼ି ସହିତ ମୁଢି ସହିତ ଆଳୁଦମ୍ ମାନେ ମଟର ତରକାରୀ ଭଜ କୌଣସି ବା କୌଣସି ହଉଛି ସନ୍ତୁଳା ତରକାରୀ ମୁଡି ସହିତ ଆପଣ ବରା ଚପ ମାନେ ସବୁ କିଛି। ମାନେ ମୁଢ଼ି ରେ ଯାହା ବି ଗୋଟେ ଦିଟା ପକେଇ ସେ ବି ମିଚର୍ ମୁଡି ପିଆଜ କାକୁଡି ଦେଇକି ବି ଭଲ ଲାଗେ ଆଚାର ଦେଇକି ଆଜ୍ଞା
ମୁଁ କହିଲି ସେଇଟା ଝାଲ ମୁଢି ସବୁ ପକେଇକି ଯେତେବେଳେ କା କାକୁଡି ବାକୁଡି ମୁଁ କହିଲି କାକୁଡି ଫାକୁଡି ଯୋଉଟା ପକେଇକି କରିବ ସେଇଟା
ଭଲ ହୁ ସେଟା ଏଇ ସନ୍ଧ୍ୟାବେଳେ ଖାଇବା ପାଇଁ ଭଲ ଲାଗେ ବର୍ଷ ପାଗରେ। ମୁଢ଼ି ଆମର ସବୁବେଳେ ଥୁଆ ମାନେ ମୁଢ଼ି ଟା ନିହାତି ଆଭଲେବୁଲ୍ ଥିବ ସବୁେବେଳେ।
ଯେ ମୁଢି କେମିତି କଣ କରନ୍ତି ତାର ପାଗ ବି ଆସିଛି ନା ଆସିନି? ହଁ
ମୁଢ଼ି ମୁଁ ନିଜେ ହିଁ ଭାଜୁଥାଏ ଆ ମୁଢ଼ି
ହୁଁ ହୁଁ ହୁଁଁ ମୁଁ କହିଲି କି ନିଜେକୁ ଭାଜି ଆସିଛି ନା ଭାଜି ଆସିିନି ସେଟା ପଚାରୁଥିଲି।
ମତେ ଭାଜି ଆସେ। କିଣା ମୁଢ଼ି ଭଲ ମିଳିଯାଉଛି ତେଣୁ ଆଉ ହଁ କଥା ହେଇକି ବହୁତ ଭଲ ଲାଗିଲା ରଖନ୍ତୁ
ହଁ ହଁ ଠିକ ଅଛି।